ହୁଁ ହାଁ ହାଁ।
ସ
ଲ।
ହୁଁ।
ହାଁ।
ବବୁଲୁ ସାଙ୍ଗେ କଥା ହେଲନି ତ କିି
ମତେ ଲାଗିଲା ତୁମେ ତୁମର ସାଙ୍ଗେ କଥା ହେଉଥିବ। କୋଇଲି ପରା। ମକା ଲାଗଲା। ତୁମେ ତୁମର ସାଙ୍ଗଟା ସାଙ୍ଗରେ କଥା ହଉଥିବ।
ହଁ। ବବୁଲୁ ସାଙ୍ଗରେ କଥା ହଉଥି
ତାଆଉ ମୁଁ କହିଲି ଆରେ ସବୁ କଥା ବାବୁ ସାଙ୍ଗରେ କେମତି କଥା ହଉଛ?
ଟେନସନ୍ ହେଇଯାଇଥିବ ମୁଁ ଟିକେ ସାନ୍ତ୍ୱନା ଦେଉଥିଲି ଆଉ।
ହୁଁ ଉହୁଁ।
ମୋତେ ହାଇପର ହେଇଯାଉଛେ ଆଉ।
ହୁଁ ହୁନ ହୁଁ। ହ ଭୁଲନି ବର୍ଷା ବ ଦେଇଛି। ଏତେ ବିଜି ହେଇଛି ଯେ ଜାଣି ହେଲା ନାଇଁ।
ଜୋର ବର୍ଷା ହେଇଛି।
ହୁଁ।
କାଲି ବି ହାଇଟାରେ ବୁଲିକରି ଯାଇଥିଲେ ହେବ।
ହୁଁ।
ମଶା ନାହିଁ ମାସରି ବା
ନାଇଁ।
ହୁଁ।
କାଉଣ୍ଡି ଶେଷ ରୁହ।
ବଡ଼ମା ରୁ ଥାନ୍ତା ଅସୁଲ ହେଇଯାଇଥାନ୍ତା।
ହୁଁ।
ବଡ଼ମାର୍ ଯଦି ବ ବଡ଼ ଖଣ୍ଡ ଖାଇ ତାହା ଅସୁଲ ହେଇଯି
ହୁଁ କୁହ ନାଇଁ ନା ଦେଖୁଥା ନା ଯଦି ଆମେ ଏଇ କଥାଟା କହିଦବ ବଡ ମା କୁ
ହୁଁ।
ତୁମାର କହିମି ମୁଇଁ ବି ଗୋଟେ ଫୋନ ନେବି ନାଇ କି?
ହୁଁ। ଏଇ ଦେଖିବା ଏଇ କିଏ ହଉଛ ନହେଲେ ସେ ଯେତେବେଳେ ଯିବା ତାଙ୍କର ସେଟିଙ୍ଗ କରିଦେବା।
ହୁଁ।
ତାଙ୍କର ଫୋନ୍ ପେ ଇଏପେମ୍ ସେଇଟା ଖୁଲଦବା।
ହଁ।
ବଡମାନଙ୍କର ଫୋନ୍ ପେ ଗୁଗୁଲ୍ ପେ ତ ନାଇଥିବ।
ନାଇଁ ତାଙ୍କର ଏ -ଏକାଉଣ୍ଟ ସାଙ୍ଗେ ରେ ଲଙ୍କ୍ କରିଦେଲେ ହବ।
ଆଉ।
ହୁଁ।
ସିଖେଇଥ କି ଟାଇମ ଲାଗୁ ତ ଆମ
ହୁଁ।
ମାରେ
ତାଙ୍କୁ ହିନ୍ଦୀରେ କରିଦେଲେ ଠିକ ହବ। ହିନ୍ଦୀ ଦୁରନ୍ଧର ଅଛ।
ହଁ।
ହୁଁ ତାଙ୍କର ହିନ୍ଦୀ ବାଲା ନା ଝାରଖଣ୍ଡ ବାଲା ନା ସେମାନେ। ହିନ୍ଦୀ ପୁରା ପଢି ପାରନ୍। ହଁ ମାମୁଁ ଘର ଆଡୁକ୍ ପୁରା ଏଇ ଯୋଉ କେନ୍ଦୁଅ ଭାଟସିଲା।
କହି ବିି ତ ପାରୁଥିବ ପୁରା।
ହୁଁ, ହିନ୍ଦୀରେ ସେମାନେ ଦୁରନ୍ଧର୍।
ଆତୋ ମା?
ମୁଁ-ଉ କାହିଁ?
ସିଖନା ପଡେଗା।
ହୁଁ।
ସିଖନା ପଡ଼େଗା ବୋଲନା ପଡ଼େଗା।
ସେଇପାନେ ତମକୁ ମଝିରେ କହୁଥିଲି ଆମେ ଟିକେ ହିନ୍ଦୀରେ କଥା ହେବା।
ଅଭି ବାତ କରୋ କୋନ୍ ମନା କରରେ ନେଁ ନେଁ ନେଁ ଅଭି ନେଁଇ।
ହୁଁ।
ହୁଁ। ବଡ଼ମାକୋ ସିଖେ ଦବା ଆଉ।
ହୁଁ।
ହୁଁ।
ନା ନି ନି ପାରମେ ନା ନାଇଁ ପାରମେ ଚିନ୍ତାରେ ପଡିଯାଉ ସମ୍ ଛେଇ କଲ କଲେ କଲଟା ତ ହେଲେ ଉଠାଓ। କଲ ଯଦି ନାଇଁ କରବୁ ସେପଟୁ
ହୁଁ ତୁମ ତୁମଙ୍କର ଖାଲି ମାନେ ଇନଷ୍ଟଲ ହେଇଯାଏ।
ହଁ।
ଖାଲି ଇନ୍ଷ୍ଟଲ ହେଇଯାଅ ତୁମକୁ
ହୁଁ।
ସେ ଫେରି ଥିବା ଦର୍କାର୍। ତାର୍ ବହୁତ କାମ୍।
ହ ହ ମୋନା କାଇଁ ଅଛନ୍ତି ଶ୍ୱଶୁର ଗରେ।
ହୁଁ। କାମ୍ କଇଲେ ଏଇନେ ଚାସ ଟାଇମ ପହଞ୍ଚ୍ ଚି ଆସ୍ଚି ନାଆ।
ତାଙ୍କର ଚାଷ କରନି କି? ହୁଁ।
ଶାଶୁ ଶ୍ୱଶୁର ବିଲ ଆଡେ ଯେ ପଳେଇନି ଘର ଦାଇତ୍ବ ତାର ଉପରେ ରହିଗଲା।
ହୁଁ ହୁଁ। ଏ ତ ଘରେ ରୋଷେଇବାସ
ରୁଷେଇ ବାସ ପୁଣି ସେତେବେଳେ ଆ-ଆଗରେ ତ ପୁଣି ଖାଲି ରୋଷେଇ ବାସ ଥିଲା ଏତେ ଚିନ୍ତା ନାଇଁ ଇନା ଯେ ଛୁଆ। ସେଆକୁ ନେଇ ଦେଖଲେ ବି ହବ ନାହିଁ ସେଆଡ ରୋଷେଇ ନାଇ କଲେ ବି ହବ ନାହିଁ। କୁକୁରକୁ ବହୁତ ଆରାମରେ ଥଣ୍ଡା ରାସ୍ତାଟାରେ ଗଡିଛନ୍।
ହେନା ତାହେଲେ ବୁଝୁଛି କଥା ଟିକେ
କିଏ?
ବାବୁ।
ହି ସେ ପୁରା ପାଗଳଟା।
ଆରେ ସିଏ ନାହିଁ
ହଁ ବେ ସେବି ଘରେ ଥିଲାବେଳେ ଭୋକ ଲାଗିଥିଲେ ଆମ ଆମ କର୍ବ।
ହୁଁ।
ଖାଉଥିଲେ କହିଦବ କାହକେ ଗୋଟେ ଦେଖିପାଇଲେ ଆମ୍ ଆମ୍। ମାନେ ମୁଇଁ ଖାଉଛିନ୍ କହୁଥିବ।
କାଲିଇଟା ପ୍ଲାଣ୍ଟ ଚାଲୁ ହେବ। କାଲି ହେଲେ ବି ପରଦିନରେ ହବ ଆଜି ଆଜି ଯିବା।
ଆଜି ମଙ୍ଗଳ ବାର।
ଅଣ୍ଡା ଭଜାକେ ସିଝା ଖାଇବା ଖାଇବା ହଉଥିଲେ।
କେବେ?
ଆଜି।
ଆଜି ଭାବୁଥିଲ?
କାହିଁ କିଛି ତ କହିଲଣି।
ସନ୍ଧ୍ୟାବେଳେ ଏଇ। ଭାବି ଭାବି ଆସିଥିଲି।
ହୁଁ।
ଭାବି ଭାବି ଆସୁଥିଲି।
କୁଆଡଟା ଲଗେଇଲି ବୋଲି ନାଇଁ ତ ତୁମର୍ କଥା ଶୁଣା ଯାଉଥିଲା। ଯେ ଫୋନରେ ଶୁଣା ନାଇଁ ଯାଉଥିଲା ଡାଇରେକ୍ଟ ସେଠୁ ଶୁଣା ଯାଉଥିଲା।
ହଁ।
ମଁ ଘରେ ପସିଛ କି?
ଏଇ ଘରେ। ପୂଜା ରୁମ୍ ରେ।
ହୁଁ।
ଧୀରେ ଧୀରେ କଥା ହବା।
ଭଲ ବି ଶୁଣା ଯାଉଛି। କୁକୁର ବା ପୁରା ତାଙ୍କର ପୁରା ଦାୟିତ୍ୱ ନିଭାଉଛନ୍ତି
ହୁଁ। ବଡ଼ିଗାର୍ଡ଼।
ବଡିଗାର୍ଡ ଗଳିରେ।
ହୁଁ।
ଖାଇତେ ପିଇତେ ପାଉଛୁ।
ହୁଁ।
ୟାଙ୍କର କାଇଁ ଭୋଜି ଫୋଜି ତ ଆଉ ନାଇଁ ଦେଲେ ହୁଏ ନାହିଁ ବୋଧେ ଆଉ।
ଅନ୍ କରନା
ଆମର ଏମିତି ନର୍ତା ଏକୁସିଆ ହୁଏ କଇଁ?
ହଁ ଏକ ନହେଲେ ତ ଛୁତୁକ
ଓଡ଼ିଆ ଲୋକ ଏକାଥରେ ହେଇ ଫାଷ୍ଟ ବାର୍ଥଡେରେ ଏକାଥରେ ଦୋଉଥିବେ ଆଉ।
ହଁ।
ହୁଁ।
ଆମର ସିନା ଦୁନିଆ ନିୟମକାନୁନ।
ହୁଁ ।
ନଟା ଏକୋଇଶି ହେଲାଣି।
ହୁଁ। ପାଗଟା ଏମିତି ହିଁ କରିବ ବୋଧେ।
ହୁଁ।
ଜଣା ତ ପଡିଲା ନାଇଁ ବର୍ଷା ପଡୁଥିଲା ବୋଲି।
ବାହରେ?
ହଁ।
ଟିକେ ଜୋର ହେଲା ବେଳ ଜଣା ପଡିଲା ନହେଲେ ଜଣା ପଡୁନଥିଲା।
ତ ଯେତେ ରାସ୍ତା ଭିଜିଛି ବୋଲି
ହୁଁ।
ବିଜୁଳିତ ପୁରା ସାଇସାଇ ବିଜଳି।
ହୁଁ।
ବିଜୁଳି ଘର
ହୁଁ।
କାଲି ସକାଳେ ନାସ୍ତା?
ହଁ ତ କିଛି ଭିତରିଆ ହେଲାନାଇଁ କିଛି ବି ନାଇଁ।
କି କରବା? ସିମେଇଁ ସୁଜି
ସୁଜି ଅଛି ଯେ ସୁଜି ତୁ ଖାଇତା ନାଇ ଚ୍ଛେତ
ସିମେଇଁ?
ସିମେଇଁ ନାଇନି।
ଖତମ୍?
ହୁଁ। ସୁଜିଟା ସୁଜିଟା ଉପମା କଲେ ଭଲ ଲାଗେ।
ହଁ ଯେଉମା ହେଇତ ନେଇନା।
ଏଁ
ଉପମା ହେଇତେ ନା।
କେନେ
ଦେଖୁଛୁ ତ କମତି ହୁଏ। ତ ଦୁଇଦ
ହୁଁ ହୁଁ। ଗରମ ପାଣି କରିକରି ସେଇଟା କଣ୍ଟିନ୍ୟୁ ଚଲେଇତେ ହୁଏ ଆ ଅଳ୍ପ ଅଳ୍ପ ପକେଇକରି।
ହଁ।
ତାହଲେ ଫୁରଫୁୁରଆ ହୋଇ ଶୁଖା ଶୁଖା
ବ
ହଉ ତାହେଲେ ରହୁଛି ଆଁ
ହଁ।